ହଁ। କଣ କହୁଥିଲି ନା ମୁଁ କହିଲି ଯଉ ତମ ଗାଁରେ ଯାର ଯଉ ତମ ଗାଁରେ ସେଇ ଝିଅଟା ବହୁତ ପପୁଲାର ଅଛି।
କିଏ ମ?
ତୁମ ଗାଁ ରେ ସେ ଝିଅଟା ବହୁତ ପପୁଲାର ନୁହେଁ।
କୋଉ କଥା ଟିକେ ହିଣ୍ଟ ଦେଲ?
ତମେ ଯୋଉ କହୁଲନି ଯୋଉ ଝିଅର ଏଙ୍ଗେଜମେଣ୍ଟ ହେଇଛି ଯୋଉ ଯୋଉ ପୁଅର ଏଙ୍ଗେଜମେଣ୍ଟ ହେଇଛି
ତା ଭଉଣୀ।
ହଁ ତା ଭଉଣୀ ତମ ଗାଁରେ
ହୁଁ ହୁଁ। ପୁରା ଫେମସ୍ ଅଛି ସେ।
ହଁ ସବୁ ତାଙ୍କୁ ଆମ ଗାଁରେ ସମସ୍ତେ ଚିଣିଛନ୍ତି।
କଣ କହିବି ଯେ ନାରୀ କଥା ସେ ନାରୀ ଗୋଟେ ଏ ନାରୀ।
ହଁ। କଳଙ୍କ ନାରୀରେ ଗୋଟେ କଣଙ୍କ ଅଛି ଜେ। ହଁ ତାକୁ ଯିଏ ପଚାରିଦବ ବଡ ଭାଈ ଛୁଆ ମାନେ ବି ଚିହ୍ନିଛନ୍ତି।
ସେଠି ସମସ୍ତଙ୍କ ଅନର ରାଣୀ ସେ।
ଛା
ଆଉ ତା ଭାଇଟା ଭଲ ନା ଭଲ ଜାଣିନୁ କେବେଠୁ ଗାଁରେ ସେମିତି ରହୁଛି ଭଲ ନଥି ଥିଲା ତାର ଭାଇ ଏବେ ଏବେ ସେ ସୁଧୁରିଛି ନାଇଁ ନାଇଁ କେଜାଣି।
ମୁଁ ଜାଣିନି। କି ତାଙ୍କ ମମି ଆଉ ତାଙ୍କ ବାପା ସମସ୍ତଙ୍କର ନାଁରେ ଗୋଟେ ଗୋଟେ ଅଲଗା ଅଲଗା ପ୍ରକାର ମାନେ ପ ମାନେ ଇଏ ଅଛି।
ହଁ ହଁ ହଁ ବହୁତ ବହୁତ ଅଛି ଆମ ଗାଁର ଲୋକ ଆମେ ଜାଣିନୁ ବହୁତ ଇଏ
ସେ ସମସ୍ତେ କହୁଛନ୍ତି ନା ମୁଁ ଶୁଣିଛି।
ହୁଁ। ଉଁ ହେତ
ତମ ଗାଁରେ ଯୋଉ ଯୋଉ ଗୋଟେ ଝିଅ ତାକୁ ଭୂତ ନେଇଯାଇଥିଲେ ସେ ଏବେ ଅଛି ନା କୁଆଡ଼େ ମାନେ କୁଆଡେ ଗଲାଣି?
ଏ ତମ ନା କୁଛି ଭୂତ ତାକୁ ନେଇକି କଣ କରିବେ ଯେ କହିଲେ କି କଥା। ଭୂତ ନାଁକି ତାଙ୍କୁ ଭୂତ ତାଙ୍କୁ ଇନ୍ତି ମିଳୁନାଇଁ ଭୂତ ନେଇକି ତାକୁ ଯିବେ ଗୋଟେ ମଣିଷକୁ। କି ବ ଥା।
ଆଛା ସେଟା ସତ ସମସ୍ତେ କହୁଛନ୍ତି ତାକୁ ଭୂ ତ ନେଇଯାଇଥିଲା ମୁଁ ସେଇଥିପାଇଁ ତମକୁ ପଚାରିଲି ଏଇଟା ସତ କଥା ନା ମିଛ।
ମିଛ କଥା ସେ ଆସିଥିଲା ପା ଆସିଥିଲା ସେ ପଳେଇଲା।
ମାନେ ସେ କୋଉଠି ଆସିଥିଲା ତ ତମ ଗାଁକୁ।
ଘରକୁ ହଁ ରହିଲା ଛଅ ମାସ ଫେରେ ପଳେଇଲା।
କେବେ ଦେଖିଛ ଯେ ସେ ଏଠି ଆସିକି ରହିଥିଲା।
ହଁ ଆମ ସାଙ୍ଗେ କଥା ହଉଥିଲା ପା ହଁ ଆମ ସାଙ୍ଗେ କଥା ହଉଥିଲା। ମାଲୋ ଏତେ ଜ୍ଞାନ ଦଉଛି ଲୋ କୁହନା କଣ କହୁଛି କୁହନି ବାହା ହବନାଇ ବା ହେଲେ ବେକାର ମାନ ଜୀବନ ବର୍ବାଦ ହେଇଯିବ ବା ହେଲେ ସେ କାମ କର ଏଇଟା କର ସେଇଟା କର ବା ହେଲେ ଜୀବନ ବରବାଦ ମତେ ମୁଁ ସାଙ୍ଗ କି ଏଇଭଳିଆ ଜ୍ଞାନ ଦଉଥିଲା ମୁଁ କଇଲି ଇରେ ଇଏ କଣ ଏମିତି ହଉଛି।
ତାକୁ ପଚାରିଲେନି ସେ କୁଆଡେ ଯାଇଥିଲା?
ସେ କଣ କହୁଛି ଗୋଟେ ମାନେ କଣ କେବେ କହୁଛି ଗୋଟେ ହସ୍ପିଟାଲରେ କୋମାରେ ଥିଲା। କେବେ କହୁଛି ଗୋଟେ ଜଙ୍ଗଲରେ ମାନେ କୋମାରେ ଥିଲା କେବେ କହୁଛି ଗୋଟେ ଜଙ୍ଗଲରେ କିଏ ତାକୁ ଉଦ୍ଧାର କରିକି ଗୋଟେ ଘରେ ତାକୁ ରଖିଥିଲା ଗୋଟେ ବୁଢ଼ୀ କି କଥା।
ମାନେ ସେ କେମିତି ଗଲା ଏତେ ଦୂରକୁ ସେମିତି କେମିତି ଗଲା।
ହଁ ହଁ। କହିଥିଲା କ କହିଲେ କହିଲେ କି ମତେ କୋଠିକି ଆମ ଗାଁ ର କୋଉ ସ୍ତ୍ରୀ ଲୋକରେଟାକୁ। କଣ ଗୋଟେ ଖୋଇଥିଲା ଭିଓଜ କରିକି ତାକୁ ନେଇ ଯାଇଥିଲା।
ହ
ଏ ଆମେ କହିଲେ ସେ ନାରୀ କ ସେ ଶତ୍ରୀଲୋକ ନାଁ କହୁନୁ ନାମ କହିହକିନି କୁହନାଇ ମିଛ କଥା ତା କଥା କୁହ ନା।
ସେ ଟିକେ ପାାଗେଳି ହେଇଯାଇଛି ନା କଣ।
ପାଗେଳି ନାଇ ଚାଗେଳି ଅଛି ସେ।
ଆଚଛା। ସେ ଯ ତା ନାଁ ରେ ବାହାରିଥିଲା ତାକୁ ଭୂତ ତାକୁ ଭୂତନ ନେଇଯାଇଛନ୍ତି ଇଏ ନେଇଯାଇ ସେ
ତାାର ମାତିଗ ଆରିିଇ ଏଟା। ମାନେ ଏ ଯଉ କନ୍ତୁନି ଅଣ୍ଡା ନଥିବ ଛୁଆ ଫୁଟେଇଦବ ସେଇଭଳିଆ।
ଆଚ୍ଛା। ଆଚଛା ତା ମା ସହିତ ତା ମା ତା ଝିଅ ଯେତେବେଳେ ଆସିଲା ତା ମା କଣ କହିଲା।
ତାକୁ ଧରିକି ନେଇକି ଆସିଥିଲେ।
ଆଚଛା।
ବୁଝିଲ ଫ ପଳେଇଲା।
ସେଠି ମଲବି ଫଲବି ଦେଖେଇି ସବୁ ଆଆଡେ ଯାଇଥିଲା କଣ କରିଥିଲେ
ହଁ କେ ଜାଣିେ ତାଙ୍କ ଘରରୁ ତାଙ୍କ ଘର ରହସ୍ୟ କେହି ଜାଣିପାରିବେନି।
ସେ ସମସ୍ତଙ୍କର ଘର ସେ ଖୋଡିବେ କିନ୍ତୁ ତାଙ୍କର କେହି ଖୋଡୁନାହାନ୍ତି।
ଅ ଆମ ଆମ ଗାଁରେ ଆମ ଆମ ଯଡ଼ପଡ଼ଶରତେ ଅଛନ୍ତି ତାଙ୍କ ତାଙ୍କ ଘର କଥା ମାନେ ଜଣେ ଜଣ ଗା ଅଛି ମାନେ ସବୁ କିଛି କିଏ ଆଇଲା ନହଇଲା ମାନେ ସବୁ ଜଣେଇଲେ କିଏ ଆଇଲା ନହଇଲା ଏମିତି ଜଣା ହୁଏ କିନ୍ତୁ ଆଉ ଜଣେ ଜ ଘରରେ ଅଛି ଭିତରେ ଭିତରେ ଏତେ କାଣ୍ଡ ହେଇଯିବ ଜଣୁ ଜଣା ପଡିବନି।
ହଁ। ସେ କିନ୍ତୁ ବହୁତ ମାନେ ଶୁଣି ମୁଁ ଯେତେବେଳେ ଶୁଣିଥିଲି ମୁଁ ଯେତେବେଳେ ପ୍ଲସ ଟୁ ମୋର ସରିଲା ପ୍ଲସ ଥ୍ରୀ ଯେତବେଳେ ସର୍ଟିଂ ହେଲା ସମସ୍ତେ କହିଲେ କି ସେ ଝିଅ ଟା ମାନେ ଏମିତି ଯାଇଛି ମୁଁ କହିଲି ଦୁଇ ହଜାର ଛବିଶ ରେ ବି ଏମିତି ମାନେ ଭୂତ ପରା ଅଛନ୍ତି ଦୁଇ ହଜାର ଯୋଉ ଗଣ ଛବିଶ ରେ ବି ଏମିତି ହଉଛି ମତେ ମାନେ ଅଲଗା ଟାଇପି ର ଗେଟେ ଲାଗିଲା।
ମୁଁ ମୋ ସାଥି ଛୋଟ ଦେି ନା ମତେ କହିଲେଇ ମୁଁ ସତରେ ମୁଁ ଡରି ଯାଇଥିଲି ତାପରେ ବର୍ଷେ ପରେଲେ ମୋ ବୁଦ୍ଧି ଟିକିଏ ହେଲା।
ତାର ତାକୁ ଭୂତ ନେଇ ଯାଇଥିଲା ନା କଣ।
ଆ ସେଟା ହଠାତତ୍ ଏମିତି ଅଫୁଆ ଉଠେଇଲାଣି ସେ ସବୁ ମୁଁ ଡରିଗଲି ପୁରା। ତାପରେ ଟିକେ ମାଇଣ୍ଡି ଟିକେ ମେଚେଢ ହେଲା ମୁଁ କହିଲେ ହେ ସେ କାହା ସଙ୍ଗ ପଳେଇଥିବ ଭୁତ ନେଇକି ଯାଇଥିବେ। ସତରେ ଇଏ ହେଲା।
ସେ କାହା ପୁଅ ସହିତ ଯାଇଥିଲା ନା କଣ।
ହଁ ହଁ। ଜାଣିଲୁ। ହଁ
ବି ଆଛା
ହ
ତ ନା ଆଜି ଗୋଟେ ସଗୁଡି ଅଛି ସଗୁଡିରେ ଗୋଟେ ମାନେ ଗୋଟେ ଗାଁ ଅଛି ସେ ଗାଁରେ ଆଜି ଗୋଟେ ପୂଜା ଅଛି।
ଓ ହଉ ଯିବ କି ତମେ?
ନା ମ ବାପା ଆଉ ବୋଉ ଯିବେ ଆଉ।
ଓ ହୋ ତମେ ପୁର ଜଏଣ୍ଟ ଫ୍ୟାମିଲି ଏବେ ବି ଅଛ ନା ଅଲଗା ଅଲଗା ହେଇଯାଇଛ?
ନା ଆମର ଜଏଣ୍ଟ ଫ୍ୟାମିଲି ଅଛି ସମସ୍ତଙ୍କର ରନ୍ଧା ଅଲଗା ଅଲଗା ହଉଛି ଆଉ।
ହଁ ମୁଁ ସେ ମୁଁ ଯେବେ ଛୋଟ ଥିଲି ଯାଉଥିଲି ନା ଯାଇଥିଲି। ମୁଁ ଯାଉଥିଲି ତ ସେତେବେଳେ ମୁଁ ଯାଇକି ସମୟ ଗୋଟେ ଘରେ ସୋରେ ହେଇକି ରହ ଏବେ ବି ଅଛି। ନା ସମସ୍ତେ ଘର ତିଆରି କଲେ ଅଲଗା ଅଲଗା ଜାଗାକୁ ପଳେଇଛ।
ଅଛି କିନ୍ତୁ ସମସ୍ତଙ୍କର ରନ୍ଧା ବଡା ଅଲଗା ହୁଏ ଏବେ ବି ସେମିତି।
ଆଉ ତମକୁ କୋଳି ଗଛ ଅଛି ନା?
ହ୍ୟାଲୋ।
କୋଳି ଗଛ ଅଛି ନା ତମର ଛ
ହଁ ଆମର ଖଜୁର କୋଳି ଗଛ ଅଛି ତମେ ବାହାଘରକୁ ଆସିବେ ନି ଦେଇଦେବି ତମେ ନେଇକି ଯିବ।
ନା ନା ସେଇ ଯୋଉ ବର କୋଳି ଥିଲା।
ସେ ପା ଖଜୁରୀ କୋଳି ତାକୁ କୁହନ୍ତି। ପା ଜଲି
ହ
ପା ଦ କା ତମେ ଖଜୁର କୋଡି କଥା କହୁନା ନା କୋଉ କୋଡିି କଥା କହୁଛ?
ଆଉ ସେ ବର କୋଳି ଗଛି ଗଛ ଥିଲା।
ହଁ ବରଗୁଡି ଗଛ ଆମ ଘର ସାଇଡ ରେ ଜଣଙ୍କର ଅଛି ତାଙ୍କର ଏବେ ସରିଗଲାଣି।
ହଁ ହେ ମନେ ଅଛି ଟିକେ ଟିକିଏ ଛୋଟବେଳ କେତେ ଯେତୁ ପାଞ୍ଚ ଛଅ ବର୍ଷ ଥିଲି ଯାଇଥିଲି ଯେ ସେ ଜଲସା ଦେଖିବା ପାଇଁ।
ସେ କା ଭାଇ ଆ ସେବେଠାରୁ ହେଇଗଲାଣି ରି ରଗ ରରେ ର ଆଛା
ଘର ଲୋକ କଣ କରୁଛନ୍ତି?
ହଁ ମୋ ମମି ଯିବେ ବୋଲି ଚୁଡ଼ିକୁ ସବୁ ସେଟ୍ କରୁଥିଲି ଆଉ।
ଓହୋ।
ତାଙ୍କର ସେ ସେଠ କରୁଛ
ଓ ହୋ।
ତ ଆଉ କଣ କଣ ରାନ୍ଧି ଶିଖିଛ ତମକୁ ଫଲୁଦା ଭଲ ଲାଗେ ଖାଇବା ପାଇଁ?
ନା ମୁଁ ଖାଏ ନା କ୍ଷୀର।
କ୍ଷୀର ଖାଅନା?
ନା ମୁଁ କ୍ଷୀର ଖାଏନା ସେ ଫାଲୁଦ କ୍ଷୀରରେ ତିଆରି ବା ମୁଁ ଖାଏନା।
ଆଚଛା। ଏ
ମତେ ବିରିୟାନୀ ବହୁତ୍ ଭଲ ଲାଗେ।
ଆଚ୍ଛା ମତେ ବିରିୟାନୀ ଭଲ ଲାଗେ ଏବେ ସବୁବେଳେ ବିରିୟାନୀ ଖାଉଛି ପଲଉ ଭଲ ଲାଗେ।
ନା ବିରିୟାନୀ ଆମର ହେଇଥିବେ ନା ମୁଁ
ହଁ ମୋ ଭାଇ ଯୋଉ ମୋର ଜଣେ ଭ ଯଛି ସେ ସେମିତି ସବୁ ସେେ କହିବ ମତେ ବିରିୟାନୀ ତାକୁ ଦି ତିନି ଦିନ।
ହ।
ବିରିୟାନୀ ଧଲେ ଖାଇ।
ହଁ ଭ ବିରିୟାନୀ ଆମେ ଲଭର ବାସ୍ ଏମିତି।
ଆଉ ତମ ମମି ହେରିକା କଣ କରୁଛନ୍ତି?
ମାଆ ଗାଧେଇକି ଆସିକି ଅଛନ୍ତି ମୋତେ କହିଲେ ଯାଉନୁ ମେଡ଼ିକାଲ ଭାଇ ସାଙ୍ଗେ। ନାଁ ମୁ ଯିବିନି।
ଆଚ୍ଛା।
ନା। ଆଉ ତମ ରିଲେଟିଭି ରେ କାହାର ଇଦ୍ ପରେ ବହୁତ ବାହାଘର ଥିଲା ନା?
ହଁ, ଏଇ ଆମ ଗାଁ ରେ ତିନି ଜଣ କେତେ ଜଣଙ୍କ ଥିଲା, ତାପରେ ଆମ ରିଲେଟିଭ କେଇ ଜଣଙ୍କ ଥିଲା ହେଇଗଲା।
ଆଚ୍ଛା କଣ ପାଇଁ?
ମାନେ ସବୁ ମାନେ ନାହାନ୍ତି ସେ ମାନେ କି ଥିଲା ଯେ ମାନେ ବଡ ପା ହଁ, ହଁ,।
ଆଚ୍ଛା ମିସ୍ ଅଣ୍ଡରଷ୍ଟାଣ୍ଡିଂ
ନା ନା ସାପ ସମସ୍ତେ ଅଛନ୍ତି ମାନେ ନବା ପାଇଁ ପଲେଇ ଆସିବେ। ଜାଣିଛୁ ନା ତମକୁ ନବା ଭାଇ ତମକୁ ମାରିଦେବେ। ଲୋଭି ଭଳିଆ ଅଛନ୍ତି ଲୋଭି।
ହୁଁ,।
ଆଚ୍ଛା।
ଆଉ ତମେ ଏ ଯୋଉ ବାହାଘର ଆସିବ କଣ ପିନ୍ଧିକି ଆସିବ?
ଏ ଯୋଉ ଷ୍ଟାଟସ୍ ପକେଇଥିଲି ପିଙ୍କ କଲର ଯୋଉ ପିନ୍ଧିକି ବସିଥିଲି ସେଇଟା ପିନ୍ଧିକି ଯିବି ଭଲ ହବ।
ମୁଁ ସେଟା ଭଲସେ ଦେଖିନି ଭୁଲିଗ
ଭାବୁଛି କଣ ପିନ୍ଧିବି କଣ ପିନ୍ଧିକି ଯିବି?
ତମେ ଯାହା ପିନ୍ଧିଲେ ସେଇଟା ତମକୁ ଭଲ ଲାଗିବ ଦେଖି ତମେ ବହୁତ ସୁନ୍ଦର ଆଉ।
ଆ ନା ମ ଏତେ କଥା କୁହ ନା ମୁଁ ମତେ ହସ ଲାଗୁଛି।
ହଁ, ସତରେ।
ତମ କି କଲ
ତମର ଆଇବ୍ରୋ କିଏ ସେଭ କରିଦେଇଥିଲା କରିଥିଲା ଅଧା କାଟି ଦେଇଛି?
ଏଇ ଯଉ ଏପଟ ନା ହଁ ଏଇ କରୁଥିଲି ସେଇ ପାର୍ଲରରେ କରୁଛି। ମାନେ ଗୋଟେ ପଟ ଖରାପ କରିଦେଇଛି।
ମତେ ଦେଖିକି ହସ ଲାଗି ତମ ଆଇର ଆଇବ୍ରୋ ବୋହୁତ ସୁନ୍ଦର ଅଛି ତମର। ମାନେ ସେ ଭଲ ସେ କରିପାରିନି ତମ ଆଇବ୍ରୋ।
ମୁଁ କହିଲି ମୋ ଆଇବ୍ରୋ ପୁରା ଜଏଣ୍ଟ ହେଇକି ଆ-ଆଖି ପର୍ଯ୍ୟନ୍ତ ଯଉ ନାକ ନୁହେଁ ପଳେଇ ମୁଁ ଯାଇଥିଲି କରିବାକୁ ସେ ଗୋଟେ ପ ଏପଟ ଠିକ୍ କରିଛି ଏପଟ ଉରା କ କଣ କରୁଛି ପତଳା ତ କରିଦେଇଛି ମ କାଟି ପକେଇଛି।
ହଁ ତମେ କଣ ମେ
ଆଉ କଣ କରିବି? ନା, ନା ସେ ଆଗରେ ଯୋଉ ନାହିଁ ଆଗ ଆଗର ମେଡ଼ିକାଲ ଆଗରେ
ଆଚ୍ଛା ହଁ ମୁଁ ବି ତାପରେ ଟାଇମ୍ ରେ ସେ ମୋର ଅଧା ଟି ଦେଲା ମୋ ସାଙ୍ଗ ମାନେ ଯୋଉ ଚିଡ଼ଉଥିଲେ ପୁଣି ଆଉ ଗୋଟେ ମେଡିକାଲ ପାଖରେ ଅଛି ସିଏ ବଢ଼ିଆ ସେ କରୁଛି।
ସେ ଖୋଲେ କେବେ ଖୋଲେନା ଖୋଲେ କେବେ ଖୋଲେନା।
ତା ନବୁ ଯେତେବେଳେ ତାକୁ କ
ତାର ଏବେ
କଲ୍ କଲ୍ ମାନେ ଇଏ ତ କଲେ ସିଏ ଖୋଲିଦେବେ।
ହଁ ହୋଉ। ଏ ମାନେ କି କେତେ ଆଇବ୍ରୋ ସେଭ୍ କରିବୁ ମାନେ ମୋର ବହୁତ ଶୀଘ୍ର ବୋଧେ ଗ୍ରୋଥ୍ ହେଇଯାଏ। ମୁଁ ନିଜେ କେମିତି କରେ ଶିଖିଛିି ରେ ନିଜେ କରିଛିି ବି ଗୋଟେ ଆ ମିଳୁନି ଗୋଟେ ଅନଲାଇନରୁ ଗୋଟେ ମିଳୁଛି ଆାଇବ୍ରୋ ସେଭ୍। ପାଲା ସେ ଦେଖିବା ସେଟା ଅର୍ଡର କରିକି ଆଣିବି ନିଜେ କରିବି।
ହଁ କେବେ କୁଆଡ଼େ ମାନେ ମେନ୍ ଥିଲା କେବେ ନାଇଁ ଯାଇକି କରିଦେଲା, ଏ ସବୁ ଘରେ କରିଦବ ସେ ତେ ପ ସବୁ ଆଡ଼େ କଣ ଗୋଟେ ତିରିଶ ଟଙ୍କା ଚାଳିଶ ଟଙ୍କା ଦୋଉଥିବ, ନିଜେ ଶିଖି ଯିବ ଆରାମ ସେ ନିଜେ କରି ଦବ।
ନା ନା ଏବେ ଘରେ ଅଛି ମାନେ ଯାଇକି କରିଦେବି ପଦାରେ ତାପରେ ଯଦି ମୁଁ ଅନ୍ୟ ଘର କାହାକୁ ଗଲି। ମାନେ ବା ବୁଝିପାରୁଛ ବାହାଘର ଯଦି କରିବା କେମିତି ଯିବି ଗୋଟେ କହିଲ।